ଆଜ୍ଞା, କୋଉଠୁ ଆପଣ କହୁଥିଲେ?
ହୁଁ କୁହନ୍ତୁ, କଣ କହୁଛନ୍ତି? ହଁ କୁହନ୍ତୁ, କଣ କହୁଛନ୍ତି?
ଆପଣ କୋଉଠୁ କହୁଥିଲେ?
ହଁ ଶୁଭୁଛି! ଶୁଭୁଛି କୁହନ୍ତୁ।
କୋଉଠୁ କହୁଥିଲେ ଆପଣ? ହଁ, ଠିକ୍ ଅଛି। ମୁଁ କହୁ ଶୁଣୁ। ଆଜ୍ଞା ଶୁନନ୍ତୁ। ଆପଣ ଜାଣିଥିବେ। ଉମ ଯେହେତୁ ଆମେ ଏବେ ଯୋଉ ଅଁ ଭାରତର ପରିସ୍ଥିତି, ଆ ଭାରତ ସରକାର ଗଛ ଛ ଲଗେଇ ଆମକୁ ପ୍ରେରଣା ଦଉଛନ୍ତି କି ଗଛ ଲଗେଇବା ଉଚିତ ଆ ଯେହେତୁ ଏବେ- ଅକ୍ସିଜେନ ର ବହୁତ ମାତ୍ରା ଏବେ ବହୁତ ମାନେ ବାୟୁ ପ୍ରଦୂଷଣ ହଉଛି। ଆ ସେଥିପାଇଁ ଗମମେଟ ସରକାର ବିଭିନ୍ନ ପ୍ରକାର ସ୍କିମ୍ ମଧ୍ୟ ବାହାର କରିଛନ୍ତି। ଲେୟାରେ ଏପରି ଆ ଭାରତ ସରକାର କହୁଛନ୍ତି କି! ବହୁ ବିଭିନ୍ନ ପ୍ରକାର ଗଛ ଲଗାନ୍ତୁ। ଯିଏ ଯିଏ ଆଉ ବେସ ସେ ବହୁତୁରୁୁ ବହୁତ ମାତ୍ରାରେ ଆ ବାୟ ଅ-ଅମ୍ଳଜାନ ଆମକୁ ପ୍ରଦାନ କରିବ। ଆଉ ପୁଣି ଜାଣିଥିବେ, ଆପଣ ଆଉ ତ ଅକ୍ସିଜେନ ହେଉଛି
ହୁଁ, ହୁଁ, କୁହନ୍ତୁ, କୁହନ୍ତୁ, କୁହନ୍ତୁ!
ହଁ, ହାଁ ମାରନ୍ତୁ ନ ହେଲେ ହବନି ବୁଝିପାରୁଛନ୍ତିତ। ହଁ, ଆ ଆପଣ ଜାଣିଚନ୍ତି, ଆ ଗୋଟେ ଗଛ ଲଗେଇବା ପାଇଁ କଣ ଉପକରଣ ଆବଶ୍ୟକ?
କିଛି ନହିଁ ବାସ ଗଛ ଲଗାଅ। ପାଣି ଦିଅ। ସାର ଦିଅ, ଗଛ ତାର ଆପେଆପେ ବଢିବ। ସାରଟା ହଁ ସାରଟା
ଆପଣ ଆପଣଙ୍କ, ଟ ଆପଣଙ୍କ ଟମାଟର ଆପଣଙ୍କ ଟମାଟର ଗଛଲଗେଇଅ ଛ ଚେନେଭାଇ ଟେ ସାର ଦରକାରେ
ନାଇଁ, ଏମିତିରେ ଏମିତିରେ କହିବାକୁଗଲେ ଟମାଟର ଗଛ ବି ଅକ୍ସିଜେନ ଦବ। ବୁଝିଲେ କି! ଏମିତି କୌଣସି ଗଛ ନାହିଁ, ଯେ ଅକ୍ସିଜେନ ନ ଦବ ବୋଲି।
ସେଟା ମୁଁ ଜାଣିଛି। କିନ୍ତୁ ବଡ ଗଛ ଲଗେଇବା ଦରକାର, ଆମକୁ ଏବେ ବହୁତ ଅକ୍ସିଜେନ ଦରକାର।
ହୁଁ। ବଡ ଗଛ ଲଗେଇଆକୁ ହେଲେ, ବାସ୍ ଖାଲି ଗଛ ଲଗେଇ ଦିଅ। ଠିକ ଟାଇମରେ ଯଦି ଆପଣ ବର୍ଷା ଟାଇମରେ ଯଦି ଗଛ ଲଗେଇବ ବର୍ଷା ଟାଇମରେ
ଆଜ୍ଞା। ହୁଁ।
ହୁଁ। ବର୍ଷା ଟାଇମରେ ଯଦି ଗଛ ଲଗେଇବ ତାହେଲେ ଭଲ କଥା।
ମୁଁ ଯୋଉ କହୁଥିଲି ଆପଣ ଯୋଉ କହୁଥିଲେ ଏଇ କିଛିଦିନ ତଳ କଥା। ଗୋଟେ ଗୋଟେ ଆକ୍ସିଡେଣ୍ଟଟେ ହେଇଥିଲା ମୁଁ ଉଚ୍ଚ ବିଦ୍ୟାଳୟ ଯିବା ସମୟରେ, ଶୁଣୁଛନ୍ତି ଆପଣ?
ହୁଁ, ଶୁଭୁଚି ଶୁଣୁଛି।
ହୁଁ। କିଛିଦିନ ତଳେ ଉଚ୍ଚବିଦ୍ୟାଳୟ ଯିବା ସମୟରେ ଗୋଟେ ଆ-ଆ ଦୁର୍ଘଟଣାରେ ଘଟିଗଲା।
ହୁଁ।
ଆ ମୁଁ ଯାଉଥିଲି ଆଉ ସେ-ସେ କଡୁ ଗୋଟେ ବ୍ୟକ୍ତି ଜଣକ ଆସୁଥିଲେ। ହୁଁ ବିପକ୍ଷ ଦିଗରୁ ଗୋଟେ ଜଣ ବ୍ୟକ୍ତି ଆସିଥିଲେ। ଆ ଆଉ ଏ ମୋ ଦିଗରୁ ଜଣେ ବ୍ୟକ୍ତି ଯାଉଥିଲେ। ମୋ ଦିଗରୁ ଯୋଉ ବ୍ୟକ୍ତିଟା ଯାଉଥିଲେ ସିଏ ମଧ୍ୟ ପୁରା ଅନ୍ୟମନସ୍କ ଥିଲେ, ଆଉ ଅନ୍ୟ ଦିଗରୁ ଯୋଉ ବ୍ୟକ୍ତି ଆସୁଥିଲେ, ସେ ମଧ୍ୟ ପୁରା ଅନ୍ୟମନସ୍କ ଥିଲେ। ବୁଝିପାରୁଛ ତ ବୁଝିପାରୁଛ। ଯୋଉ ଦିଜଣ ଦୁହେଁ ଅନ୍ୟମନସ୍କ ଥିଲେ। ଆ ଉଭୟଙ୍କ ଅନ୍ୟମନସ୍କତା ହେତୁ ଦୁଇ ଜଣଙ୍କର ଯାନ ଧକ୍କା ହେଲା। ଧକ୍କା ହେଇଗଲା। ତାପରେ ଦୁଇ ଜଣ ପଡିଗଲେ। ଆଉ ଭଗବାନଙ୍କ ଦୟା ରୁ ଦୁଇ ଜଣଙ୍କ କିଛି ହେଇନି। ଜଷ୍ଟ ଖାଲି ଗାଡି ଟା ଇଏ ହେଇଯାଇଥିଲା ଆଉ ଦୁଇ ଜଣ ଖଣ୍ଡିଆ ଖାବାରା ହେଇଯାଇଥିଲେ। ଦୁଇ ଜଣ କୁ ଏକା ସାଙ୍ଗେ ଆଖପାଖରେ ଥିବା ଲୋକ ସମସ୍ତେ ସେ ତାଙ୍କୁ ଡାକ୍ତରଖାନା ନେଇଗଲେ। ଡ଼ାକ୍ତରଖାନା ନେଇ, ଆପଣଙ୍କୁ ନିଦ ଆସିଲାଣି କି? ହ୍ୟାଲୋ! ଆପଣ ଆପଣ କାସାଙ୍ଗେ କଥ ଥା ହଉଛନ୍ତି କି ସେ ଘରେ?
ନାଇଁ ନାଇ ମୁଁ କାହା ସହ କଥା ହଉନି, କହୁନାହାନ୍ତି!
ହଁ କହ। ଆଜ୍ଞା? ହଁ। ମୁଁ କହୁଥିଲି ଏଇ ହେଇଗଲା ଯେତେବେଳେ ଆପଣଙ୍କୁ କଣ ଏବେ ଜାଣିଚନ୍ତି ଦୁର୍ଘଟଣା ଯେଉ ହିସାବରେ ହଉଛି ଆପଣଙ୍କୁ କ-କଣ ଲାଗୁଚି? ଆପଣ ଆମେ ଗମେଣ୍ଟରେ କଉଥିବା, ଗଭର୍ନମେଣ୍ଟ ଦଉଥିବା ଟ୍ରାଫିକ ରୁଲକୁ ଟିକେ ମାନିବା ଉଚିତ୍ ନା ଉଚିତ୍ ନୁହଁ କି? ଆଜ୍ଞା ଆରେ କିଛି କୁହନ୍ତୁ ନହେଲେ ଆପଣ କିଛି କୁହନ୍ତୁ ନହେଲେ କିଛି ହବ ନାହିଁ ବୁଝିପାରୁଛନ୍ତି ତ!
ଆଉ ଆପଣ ଜାଣିଛନ୍ତି, ଯୋଉ ଇ ଟ୍ବେଣ୍ଟି ତେଲ ଯୋଉ ଏବେ ଯୋଉ ଆଉଛି! ହୁଁ ତା ବିଷୟରେ କି କଣ ଜାଣିଛନ୍ତି କୁହନ୍ତ?
ହୁଁ ଏଥାନ, ଟ୍ବେଣ୍ଟି ପର୍ଯ୍ୟନ୍ତ ମୁଁ ଯାହା ଶୁଣିଛିି ଦୁଇ ହଜାର ପନ୍ଦର ନା ଉଣେଇଶ ମସିହାରେ ଭାରତ ସରକାର ତାକୁ ଲଞ୍ଚ କରିଥିଲେ ଆ ଯେହେତୁ ଆମ ଗାଡିର ସୁରକ୍ଷା ପାଇଁ ଏବଂ ଆ ସେ ଗାଡି ଇଥାନେଲ ର ଇଏ କଣଥିଲା ଗାଡିର ସେଫଟି ପାଇଁ ଆଉ ଇଥାନେଲ ପ୍ରାୟ ଯୋଉ ମୂଲ୍ୟ ଟା ବହୁତ କମ ଥିଲା, ସେଥିପାଇଁ ଭାରତ ସରକାର ସେତେବେଳେ ସେ ବାହାର କରିଥିଲେ ଯାହାର ଇଏ ଥିଲେ, ନୀତିନ ଗଡକରୀଙ୍କର ତାଙ୍କର ଯୋଉ ପୁଅ ନା କଣ ଥିଲେ ମୁ ଯାହା ଶୁଣିଥିଲି ତାଙ୍କ ପୁଅ ଦୁଇ ଜଣ ଥିଲେ ତାର ଆ ସେତେବେଳେ ଚାଲିଥିଲା ଏବେ ଏବେ ଇଥାନଲ ହେଇଗଲାଣି, ପେଟ୍ରୋଲ ଠାରୁ ବେଶୀ ପ୍ରାଇସ୍ ବେଶୀ ମୂଲ୍ୟ ହେଇଗଲାଣି ଇଥାନଲର ଆପଣ ତ ଜାଣିଥିବେ ସେ ଗାଡି ପାଇଁ ଏବେ ଇଥା ନହେଲେ ସେତେବେଳେ ଯେତେବେଳେ ଇଥାନଲ ଟା ବାହାରିଲା ସେଟା ଗାଡି ପାଇଁ ଭଲ ନଥିଲା କଣ ମ ସେତେବେଳେ ଇ ଗାଡି ନଥିଲା ଏଇ ଟ୍ୱେଣ୍ଟି ଗାଡି ସେତେବେଳେ ବାହାରି ନଥିଲା।
ହୁଁ।
ବାହାର ନଥିଲା ଆ ଭାରତ ସରକାର ଧୀରେ ଧୀରେ ଏବେଲେ ପରସଣ୍ଟ ଗାଡି ଗଟା ସବୁ ବାହାର ପିଲାଣି
ଆଉ କୁହନ୍ତୁ କଣ କହୁଛନ୍ତି?
ହଁ ଆପଣ ପଇଡା ପାଣି କେଏ ପିଇଛନ୍ତି?
ନାଇଁ ମୁଁ ସେ ଆଜ୍ଞା ଓଡିଶା ରହୁଛି ପଇଡ ପାଣି ପିଇି ନିଶ୍ଚିନ୍ତ।
ନାଳି କେବେ ଖାଇଛ ନାଳ ନାଳି?
ଜାଇନାହାନ୍ତି ଆପଣ?
ଆଉ ତା ଭିତରେ ଯୋଉ ଧଳା ଧଳା ବାଲେ?
ହଁ ସେ ହଉ ତ ନାଳ କୁ ଜଛି
ସେଆକୁ ହଁ ଆ କଣ ଖାଇଛନ୍ତି କିବେ?
ନାଇଁ ଖାଇନି କେବେ। ତ ଯୋଗ ମିଳେନି।
ହଁ।
ହୁଁ। ଆପଣ ଆଜ୍ଞା
ହୁଁ କହୁନନ୍ତି?
ହଁ ଆ ଯାତାୟାତ ସମୟରେ ଗାଡି ଧରି ଯାତାୟାତ ଯିବା ସମ କଲା ସମୟରେ ଆପଣ କଣ ଆମେ ଟ୍ରାଫିକ ର କଣ ନିୟମ ଗୁ ସବୁ ମାନିବା ଉଚିତମ ଜାଣିଛନ୍ତି ଆପଣ ଜାଣିଛନ୍ତି?
ହୁଁ।
ଜାଣିଛନ୍ତି ଆପଣ ସେ ବିଷୟରେ ପ୍ରଥତଃ ଆପଣ ହେଲମେଟ ପିନ୍ଧିବା ଆ ଆପଣ ଯୋଉ କହିଲେ ଉଚ୍ଚ ବିଦ୍ୟାଳୟ ଯିବା ସମୟରେ ଯୋଉ ଦୁର୍ଘଟ ନଟି ହେଲା ଦୁର୍ ସୌଭାଗ୍ୟ ଅସ ଦି ଜଣ ହେଲମେଟ ପିନ୍ଧୁଥିଲେ ସେଥିପାଇଁ ତାଙ୍କ ମୁଣ୍ଡ ମାଡ ହେବା ସତ୍ ମଧ୍ୟ ତାଙ୍କର କିଛି ହେଇନଥିଲା। କି ଆପଣ ଯୋଉ ଧ୍ରୁତଗତିରେ ଗାଡି ଚଲଉଛନ୍ତି
ହୁଁ।
ଆଉ ସେଇ ସେଇ ଆପଣଙ୍କୁ କହୁଛି ଆପଣ ହେଲମେଟ ପିନ୍ଧା ପିନ୍ଧି କରନ୍ତୁ ନହେଲେ ଆ କିଛି ଦୁର୍ଘଟଣାର ସମ୍ମୁଖୀନ ହେଇପାରନ୍ତି ଆ ହଁ ମୁଁ ମୁଁ ଆପଣଙ୍କ ସାଙ୍ଗ ଯାଇପାରିନି ଆପଣ ଯେତେବେଳେ ମତେ କଲ୍ କରିବେ କି ମୁଁ ଏବେ ଅଛି ଛି ଡାକ୍ତରଖାନାରେ ମୋ ମୁଣ୍ଡଟି ମାଡ ହେଇଯାଇଛି କିମ୍ବା ମୋ ଗୋଡ ମାଡ ହେଇଯାଇଛି। ମୁଁ ସେଠି ଯାଇ ଉପସ୍ଥିତ ହେଇପାରିନି କାରଣ ଆପଣ ଟ୍ରାଫିକ ନିୟମ ମାନିକି ଜାଇନାହାନ୍ତି। ବାର ସରକାର ତେ ବାର ସରକାର ବାର ସରକାର ଏତେ କଡ଼ାଆଇନ ଦେ କରି ମଧ୍ୟ ଆପଣ ସେ ଆଇନ ନ ମାନିଲେ ଆଉ କୁ ଆଜ୍ଞା।
ହଁ କହୁନାହାନ୍ତି ଆଇନ ତ ମୁଁ ମାନୁଛି ଆଇନ ଏମିତିରେ ଦେଖିବାକୁ ଗଲେ ଆଇନ ତ ସବୁ ଲୋକ ମାନିବା କଥା କାହିଁକି ଆଇନ ଆଇନରେ ହିଁ ଆମ ଏକ ଗୋଟେ ଟାଇପର ଜୀବନ ବଞ୍ଚିପାରିବ। ଗୋଟେ ଟାଇପର କର-କରପସନରୁ ବାହାରି ପାରିବ । ମାନେ ଦେଶକୁୁ ମାନେ ଇକୋନୋମିକ ଗ୍ରୋଥ ବି କରିପାରିବ ବୁଝିଲେ। ଯୋଉଟା କି ନିୟନ୍ତ୍ରଣ କାନୁନ କାନୁନ ଦରକାର କିନ୍ତୁ ଆଜିିକାଲି ଜିଅନ୍ତା ଯୁଗ ହେଲାଣି
ହୁଁ।
ଆଉ ନିୟମ ନିୟମ କାନୁନ ମାନି ହଉନି ବୁଝିଲୁ।
କଣ?
ଆଉ ଆଜିକାଲି ଯୋଉ ଯେ ଯେମିତିଆ ସବୁ ସିଷ୍ଟମ ସବୁ ଚାଲିଲାଣି। ଯଦି ନିୟମ କାନୁନ ମାନିବୁ ତାହେଲେ ଆଗକୁ ଚଳିପାରିବୁ ନାହିଁ। ମୁଁ କହୁ-କହୁନିକି ନି ମୁଁ କହୁନି କି ନିୟଲ ନିୟମ କାନୁନ ମାନୁ। ନିୟନ ନିୟମ କାନୁନ ମାନ। ମାନିବା ଟା ଉଚିତ। କିନ୍ତୁ ଯିଏ କାନୁ ଯିଏ
କାନୁନ ତିଆରି କରୁଛି ସିଏ ଆଗେ ମାନିବା ଦରକାର ସେଇଟା
ଶୁଣନ୍ତୁ ଶୁଣନ୍ତୁ ଯିଏ ନିଜେ କାନୁନ ଯିଏ ନିଜେ କାନୁନକୁ ବନଉଛି ବୁଝିଲେ ସ ଆଉ ଆମ ଅ ଆମେ ଯଉ ନର୍ମାଲ ପିପୁଲ ଯେତିକ ସବୁ ତାଙ୍କୁ ଫୁଣି ତା ହଁ ତାଙ୍କୁ ପୁଣି ସପଟ କିଏ ଦବ ସେ କାନୁନ ବାଲା ହିଁ ଦବନା।
ହୁଁ।
ଗୋଟେ ତମେ ଯାଇଛ ଗୋଟେ ଯେଗା ଗୋଟେ ଏଠିକି କୋର୍ଟକୁ ଯାଇଛ ଗୋଟେ କେସ୍ ବାଡେଇବା ପାଇଁ ସେଠି ଜଜ ଜଜ ଜଜଟା ଯଦି ଅ ଭୁଲ ସପର୍ଟ ନବ ତାକତରୁ ଲାଞ୍ଚ ଖାଇକି ତା ସେଟା ଭୁଲ ନା ଠିକ?
ନାଇଁ ସେଇଟା ଭୁଲ ଯାଉଛି ସେଇଟା
ସେଟା ସେଟା ରୁଲ ଏପଟେ ଯାଉଛି ସମ୍ପୂର୍ଣ ଭୁଲ। ଯଉଟା କି ଭଲ କଥା ନୁହଁ ଆଉ ଅ ଜଜ ଯଦି ତମ କଥା ମାନିବି ତାହେଲେ ସେଠି କଡା ରୁ କଡା ଇଏ ଦେଲା କଣ ହେଟା
ଆଇନ୍।
ଦଣ୍ଡ ଦେଲା।
ଆଜ୍ଞା ଦଣ୍ଡ।
ଆପଣ ଜାଣିଥିବେ ରାଜା ପ ଆଜ୍ଞା ହ୍ୟାଲୋ ଆପଣ ଜାଣିଛେ ରାଜା ପୂର୍ବକାଳରେ ରାଜା ମାନେ ଅ ସେତେବେଳେ କିଛି ପ୍ରଜା ମାନେ ଭୁଲ କରୁଥିଲେ ତାହେଲେ ତାଙ୍କୁ କିପରି ଦଣ୍ଡ ଦିଆର ଥିଲା ଆପଣ ଜାଣିଛନ୍ତି?
ହଁ।
ଆ ଶିଉଳି ରେ ତାଙ୍କୁ କଣ୍ଟାରେ ଶୋଇ ଦେଇକି ତାଙ୍କୁ ତାଙ୍କ ଉପରେଁ କଣ୍ଟାରେ ଶୋଇ ଦଉଥିଲେ ନହେଲେ ଗଛ ଦୁଇଟିକୁ, ଟାଣିକି ବାନ୍ଧିକି ତାଙ୍କ ଗୋଡ ଦିଇଟିକୁ ଛାଡି ଦଉଥିଲେ ଯାହାଫଳରେ ସେ ପୁରା ଦିପାଳ ହେଇ ଯାଉଥିଲେ ସେଇ ସମୟରୁ ମୋନ ଯାଇ ସେଇ ସମୟରେ ରୁଲ ଆସିବା ଦରକାର ଯିଏ ଯଦି ବଳାତ୍କାର କରୁଛନ୍ତି ତାହେଲେ ତାଙ୍କୁ ସେଇ ଭଳିଆ ଦଣ୍ଡ ଦବା ଉଚିତ ଆପଣ ଏଥିରେ ମତେ କ କୁହନ୍ତୁ? ଏରେ ପୂଜା ବଳାତ୍କାର ହଉଛି
ଆଉ ସେମିତିରେ ଦେଖିବାକୁ ଗଲେ ଏଟା ଆମ ସିଷ୍ଟମ ର ଗୋଟେ ଏମିତିଆ ଖରାପ ଜିନିଷ କି ଯୋଉଥିରେ
ଠିକ ଅଛି ହ୍ୟାଲୋ ଆଜ୍ଞା ହ୍ୟାଲୋ!
ହୁଁ।
ରହୁଅଛି ପଛର କଥା।